ହାଲୋ।
ଅ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆପଣଙ୍କୁ ବି। ଉଁ ବସିଚି ଆଉ ଆପଣ?
ଯେ ଆପଣ
ହାଲୋ।
ହାଲୋ।
ଆଜ୍ଞା କୁହ।
ଯେ ଆପଣ
ମୁଁ ବସିଚି ଆଉ ଆପଣ?
ମୁଁ ବି ବସିଚି।
କଣ ଖାଉଚନ୍ତି ବୋଧେ?
ନାଇଁ ନାଇଁ କିଛି ଖାଉନି ବସିଚି ମୁଁ।
ଓ ହ।
ହଁ।
ଆଉ ଆପଣ ଆଜି ଯାଇଥିଲେ ଆପଣଙ୍କ ବିଦ୍ୟାଳୟ ମହାବିିଦ୍ୟାଳୟ କୁ।
ହଁ ଯାଇଥିଲି ଆଉ ଆପଣ ଯାଇଥିଲେ ନା ନାଇଁ?
ହଁ ଯାଇଥିଲୁ ଆଉ।
ଅ ହ।
ଆଉ କଣ କଣ କଲେ ତମ ମହାବିଦ୍ୟାଳୟରେ ଆଜି?
ଆମର ଏବେ ଉ ଯୋଉଟା ଉଁ ମାଛ ବିଷୟ ଯୋଉଟା। ସେଇଟାର ଆମର ଯିଏ ଅଛନ୍ତି ମ୍ୟାଡାମ ପାଠ ପଢେଇଲେ ଆଉ।
ଅ ହଁ ଭଲ ଆଉ। ଆଉ ଦିନବେଳା କଣ ଖାଇଥିଲେ?
ଆଁ ଦିନବେଳା ମୁଁ ଉଁ ଆମର ଏପଟେ ବହୁତ ଜୋର ବର୍ଷା ହଉଥିଲା ମାନେ ବହୁତ ହିଁ ଅଧିକା ଆଜି ବର୍ଷା ହେଇଚି ତ ସ କାଳୁ ଉଠିବ ମାନେ ପୁରା ବର୍ଷା ହିଁ ହଉଥିଲା ତ ସେଇଟା ନେଇ ପଖାଳ ଖାଇଲେ ତ ଭଲ ହେବୁନି ସେଇଟା ପାଇଁ ଆମ ସୁଖା ଭାତ ଆହୁରି ଆଳୁ, ପୋଟଳ ତରକାରୀ ରୋଷେଇ କରିକି ଖାଇଚି ଆଉ ଆପଣ କଣ ଖାଉଛନ୍ତି?
ମୁଁ ଆଜି ଭାତ, ଡାଲି, ଭଜା ଖାଇଥିଲି। ଆଉ ସାଙ୍ଗ ଘରେ କଣ ହେଇଥିଲା ଆଇଟମ୍ ଖାଇଥିଲୁ ଆଉ।
ଓ ହୋ ଏ କି ଭଜା ଖାଇଚନ୍ତି ଆପଣ?
ଆଳୁ କୁନ୍ଦୁରୁ ଆଉ କଣ ଗୋଟେ ମିଶେଇ ହେଲେ ମୁଁ ତାର ନାଁ ଜାଣିନି।
ଓହୋ ହେଲା ଆଉ।
ଆଉ ସବୁ ଘରେ ଭଲ ଅଛନ୍ତି?
ହଁ ଆଉ ଆପଣଙ୍କ ଘରେ କେମିତି ଅଛନ୍ତି?
ଭଲ ଅଛନ୍ତି।
ଓ ହୋ। ଆଉ ଆପଣ ଜାଣିଚନ୍ତି କେମ୍ ଉଁ ଯୋଉ ମାନେ ଭଜାଟା ଖାଇଲେ କେମିତି କରନ୍ତି ସେଟା ଜାଣିଛନ୍ତି ଆପଣ?
ହଁ।
ମତେ ଟିକେ କହିଦେବେ କି?
ହଁ ପାଷ୍ଟେ ଆଁ କଣ ଭଜା କରେ ସେ ଅନୁସାରେ ଫଳ ଇଏ ଫଳ କହୁଛି ପନି ପ ପନିପରିବା ଆଣିଏ। ତାପରେ ଆପଣଙ୍କ ସାଇଜ ରେ ଆଟିବ ଆପଣ ଯଦି ବଡ଼ ବଡ଼ ରଖିବେ ବଡ଼ ର ନହେଲେ ପତଳା ପତଳା କରିବେ ଆଉ। ତାପରେ ପିଆଜ କାଟେ ଆପରେ ଲଙ୍କା ଆଉ ସେ ଫୁଟଣ କହୁଛନ୍ତି। ଫାଷ୍ଟେ କଢ଼େଇରେ ତେଲ ପକେଇବେ ତେଲ ପକେଇ ସାରିଲ ଲେ ତେଲ ଗରମ ହେଲା ପରେ ଫୁଟଣ ଆଉ ସେ ଲଙ୍କା ପକେଇବେ। ତାପରେ ପନିପରିବା। ତାପରେ ହଳଦୀ ଲୁ ସ୍ୱାଦ ଅନୁସାରେ ଲୁଣ। ତାପରେ ଘାଣ୍ଟି ଦେଇକି କିଛି ସ ପାଇଁ ଘୋଡ଼େଇକି ରଖିବେ ଆଉ ତାପରେ ମଝିରେ ମଝିରେ ଦେଖୁଥିବେ ହେଲାଣି କଣ ନହେଲେ ତଳେ ଲାଗିଯିବ ନା। ସେଟା ପାଇଁ ଏମ୍ ଦି
ହଁ।
ଦି ମିଣ୍ଟି ତିନି ମିଣ୍ଟି ପାଞ୍ଚ ମିଣ୍ଟି ପରେ ଘାଣ୍ଟୁ ଥିବେ ଆଉ। ହେଇଗଲେ କାଢ଼ିକି ଖାଇବେ ଆଉ।
ହୁ ବହୁତ ବହୁତ ଧନ୍ୟବାଦ ମତେ ମାନେ ଭଜା କେମିତି ରୋଷେଇ କରାହବ ତାର ପ୍ରଣାଳୀ କହିଥିବାରୁ।
ଆଜ୍ଞା। ଆଉ ଆପଣୁ ଆଳୁ ଭର୍ତା କେମିତି କଣ ବନେଇଲେ କେ କୁହନ୍ତୁ?
ଆଳୁ ଭର୍ତ୍ତା। ଫାଷ୍ଟେ ମାନେ ଅଁ ଲୋକ ହିସାବରେ ଆମକୁ ଯେତେବି ଆଳୁ ଦରକାର ଆମେ ଗୋଟେ ପ୍ରେସର କୁକରରେ ପାଣି ନେବା ତାପରେ ସେଥିରେ ସେଇ ଆଳୁ ଗୁଡ଼ାକ ଭଲ ଭାବେ ଧୋଇକି ସେଥିରେ ପ କେଇବା ପକେଇକି ସେଥିରେ କିଛି ଅଳ୍ପ ଲୁଣ ଦେଇକି ତାକୁ ଚାରି ପାଞ୍ଚଟା ଛଅଟା ଖଣ୍ଡେ ପାଖ ପାଖି ପୁରା ଆମେ ତାକୁ ମାନେ ପ୍ରେସର କୁକର ରେ ପ୍ରେସର ଦବା। ତାପରେ ଆମେ ଅଁ ଅଳ୍ପ କିଛି ପିଆଜ ଅ- ରସୁଣ, ଅଦା, ଟମାଟୋ ଅ- ଆହୁରି ଭୃସଙ୍ଗ ପତ୍ର, ଧନିଆ ପତ୍ର ମାନେ ସବୁ ତାର ସାମଗ୍ରୀ ନବା। ଆହୁରି ପିଆଜ କୁ ଆମେ ବହୁତ୍ ପତଳା ପତଳା କରିକି
ଓହୋ ଆଉ ଲ- ଲଙ୍କା ପକେଇବେ କଣ?
କଣ?
ଲଙ୍କା ପକେଇଲେ କଣ?
ହୁଁ କହୁଚି ମୁଁ କହୁଚି ତ ପିଆଜକୁ ଭଲ ଭାବରେ କାଟିଦବା ସେମତି ରସୁଣ ଆଉ ଅଦାକୁ ମାନେ ପୁରା ଯେମିତି ପେଷ୍ଟ କରା ହୁଏ ସେମିତି ତାକୁ ପେଷ୍ଟ୍ ନ କରିକି ଆମେ ଖାଲି ତାକୁ ଜଷ୍ଟ୍ ଛେଚିବା। ସେଇଟାକୁ ଛେଚିବା ଆହୁରି ଟମାଟୋ- ଟମାଟୋକୁୁ ଭଲ ଭାବରେ କାଟିଦବା। ତାପରେ କଣ କରିବା ନା ଗୋଟେ କଡେଇ ନବା କଡେଇରେ ଅଳ୍ପ ଟିକେ ତେଲ ତେଲ ସେଇଥିରେ ଜିରା ସୋରିଷ ଫୁଟଣ ନବା ତାପରେ ଭୃସଙ୍ଗ ପତ୍ର ପକେଇବା ତାପରେ ଶୁ ସୁୁଖାଲଙ୍କା ପକେଇବା ସୁଖାଲଙ୍କା ପକେଇ ସାରିଲା ପରେ ଯଉ ଆମେ ଅଦା ରସୁଣ କୁ ହଁ ଅଦା ରସୁଣ ଯଉଟା ଆମେ ପୁରା ଛେଚିଥିବା ସେଇଟାକୁ ନେଇକି ସେଠି ପକେଇବା। ଆଉ ଟିକେ ପିଆଜ ପକେଇବା ତାପରେ ସେଇଟାକୁ ସେ ପିଆଜ ଟାକୁ ମାନେ ଟିକେ ଯେମିତି ସିଝିବା ପର୍ଯ୍ୟନ୍ତ ତାକୁ ସିଝେଇବା ଆଉ ସେ ଅଦା ରସୁଣ ର ଯେମିତି କଞ୍ଚା ସ୍ମେ- ବାସ୍ନା ଟା ଯିବ ଛେଚିକି ପଡଚି ନା ଆମେ ତାକୁ ଭଲ ଭାବରେ ପୁରା ସେ କଡେଇରେ ଭାଜିବା। ଭାଜି ସାରିଲା ପରେ‌ ସେ ଯଉ ଆମର ପିଆଜ ଭଜା ଟା ହେଇସାରିବ ତାପରେ ଏଥିରେ ଆମେ ଟମାଟୋ ପକେଇବା ଟମାଟୋ ପକେଇ ସାରିଲା ପରେ ଆମେ ଅ ଟମାଟରକୁୁ ମାନେ ସିଝେଇବା ପାଇଁ ଅଳ୍ପ ଟିକେ ଲୁଣ ପକେଇବା ତାପରେ ସେଇଟାକୁ ଘୋଡ଼େଇ ଦବା ଘୋଡେଇ ଦେବେ ତାପରେ ଦି ତିନି ମିନିଟ୍ ପରେ ସେ ଟମାଟୋ ଟା ସିଜି ଯାଇଥିବ ଟମାଟୋ ସିଜି ଯାଇଥିଲା ପରେ ଆମେ ସେଥିରେ ହଳଦୀ ମାନେ ହଳଦୀ ଗୁଣ୍ଡ ଅଁ- ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଆହୁରି ମସଲା ଗୁଣ୍ଡ ଆହୁରି ସ୍ଵାଦ ଅନୁସାରେ ଲୁଣ ପକେଇକି ତାକୁ ଆଉ ଟିକେ ଭଲ ଭାବରେ ସେ ମସଲା ଗୁଡାକ ଆଉ ଟିକେ ଭାଜିବା ପାଇଁ ଇଏ କରିବା ଉଁ-ଭାଜି ହୁଁ ସେ ମସଲା ଭାଜି ହେଇସାରିଲା ପରେ ଯଉ
ହଁ- ହଁ।
ଚାଟ୍ ମସଲା ମୁଁ ତ କେବେବି ପକେଇନି ତ ମୁଁ ଠିକ୍ ସେ କହି ପାରିବିନି ଯେ ଅ- ଭଲ ଲାଗିବ ନା ଲାଗିବନି ମାନେ ସେ ମାନେ ପୁରା ଠିକ୍ ସେ କହିପାରିବିନି ସେଇଟା ତ ଆଉ ତାପରେ ଆମେ ଯଉ ପ୍ରେସର୍ କୁକର୍ ରେ ଛଅ ସାତଟା ସିଟି ମାରିକି ସିଝେଇଥିବା ସେ ଆଳୁ ଗୁଡିକର ଚୋ ଚୋପା ଛଡେଇଦବା ଚୋପା ଛଡେଇ ଦେଇ ସାରିଲା ପରେ ତାକୁ ଭଲ ଭାବରେ ଆମେ ଉଁ -ମାନେ ଦଳିଦବା ଆଳୁରା। ଆଳୁ ଗୁଡିକ ଦଳି ଦେଇ ସାରିଲା ପରେ ଆମେ ଯଉ ମାନେ ପିଆଜ ପକେଇକି ମସଲା ପକେଇକି ଯଉ ଆମେ ବନେଇଥିବା ମସଲା ଟା ସେଥିରେ ସେ ଉଁ କଣ ଦଳିଥିବା ଆଳୁକୁ ପକେଇବା ପକେଇ ସାରିଲା ପରେ, ତାକୁ ବେଶୀ ନାହିଁ ଦଶରୁ ପନ୍ଦର ମିନିଟ୍ ଖଣ୍ଡେ କଣ ତାକୁ ଆମେ ଭଲ ଭାବରେ ଘୋଡ଼ଣି ଦେଇକି ଆମେ ତାକୁ ସିଝେଇବା। କହିଲେ ଆମର ପ୍ରସ୍ତୁତ ହେଇଯିବ ସ୍ଵାଦିଷ୍ଟ ଆଳୁ ଭରତା।
ହ ଭଲ ଆଉ।
ହଁ।
ଆଉ ଦହି ବୁନ୍ଧି କେମିତି କଣ ବନା ହବ ଟିକେ କୁହନ୍ତୁ।
ଦହିିବୁନ୍ଦି ଆ ବେସନ ନବା।
ହଁ।
କଣ କହିଲେ? ଫାଷ୍ଟ ଆମେ ବେସନ ନେବା, ଫାଷ୍ଟ ଆମେ ବୁନ୍ଦି ବନେଇବା। ତ ବୁନ୍ଦି ବନେଇବା ପାଇଁ ଆମେ ନବା ବେସନ ବେସନରେ ଅଳ୍ପ ଲୁଣ। ଆଉରି କଣ ହଉ ସୋଢା, ଅଳ୍ପ ଅଳ୍ପ ଟିକେ ନାକୁ ସୋଢା ନବା। ସୋଢ଼ା ନେଇକି, ତାକୁ ବହୁତ ମାନେ ଅଧିକା ପାଣିଆ ବି କରିବାନି କି ଅଧିକ ମାନେ ତାକୁ କାଠୁଆ ବି କରିବାନି, ଆମେ ତାକୁ କଣନୁ, ମାନେ ଯେମିତି ପକେଇଲେ ସେଇଟା ମାନେ ଡ୍ରପ୍ ଡ୍ରପ ପହେଇକି ପଡଥିବ, ସେମତି ଟାଇପ ର ତାକୁ ଆମେ ଗୋଟେ ମାନେ କଣ ମାନେ ତାକୁ ଗୋଟେ ବନେଇବା।
ହଁ।
ମାନେ ସେ ବେଶନଟାକୁ ବନେଇବା, ବନେଇ ସାରିଲା ରେ ଗୋଟେ କଡେଇ ନବା, କଡେଇରେ ଗୋଟେ, ଯଦି ଆପଣଙ୍କ ଘରେ
ହଁ ଆମ୍ବ ହ୍ୟାଲୋ ଦି